ହାଲୋ ହଁ।
ଶୁଭ ଅପରାହ୍ନ ଭାଇ।
ଶୁଭ ଶ ଶୁଭ ଶୁଭ ଶୁ ଶୁଭ ଅପରାହ୍ନ ଶୁଭ ଅପରାହ୍ନ ଥ୍ୟାଙ୍କ ୟୁ ଥ୍ୟାଙ୍କୟୁ। ଆଉ ଭଲ ଅଛ?
ହଁ ଭଲ ଅଛି ଦେହପା ଭଲ ଅଛି।
ଆ ହେତେଦିନେ ଆମ କଥା ମନେ ପଇଲା।
ହଁ ଟିକେ ଯାଇଥିଲି ଭାରି ବୁଲାବୁଲି ଭ୍ରମଣ କରିବା ପାଇଁ ତ।
ଓହୋ ହୋ ହୋ ହୋ ହୋ।
ତାର ଯାହା ଯାହା ଅଛି ମୁଁ ସବୁ ଆଜ୍ଞା ଭ୍ରମଣ କରିକି ଆସିଛି।
ହୁଁ ହୁଁ ତମର ପଇସା ପ ତ୍ର ଅଛି। ଆମେ ତ ଭାଇ ଚାଷୀ ଲୋକ ଆଉ।
ହୁଁ ହୁଁ ଆଜିକାଲି ଚାଷରେ ବି ବହୁତ ମୁୁନା ଫା ଲାଭ ମିଳିଲାଣି। ଯେଉଁଥିରେ ଚାଷୀମାନେ ବି ଉଗ୍ରଗତି ଓ ଅଗ୍ରଗତି ହେଲେଣି।
ହଁ।
ଆଉ ଆପଣ କଣ କୁହନ୍ତୁ?
ଆଜି ଆ ତା ତମେ ବହେ ଦିନ ପରେ ମନେ ପକେଇଲ ତମକୁ ଧନ୍ୟବାଦ ଆଉ କଣ। ଯାହାହଉ ଏମିତି ସମ୍ପର୍କ ରହୁ। ଆଉ
ଦେହପା ସବୁ ଭଲ ଅଛି?
ହଁ ଦେହ ପା ସେମିତି ଠିକ୍ ଠାକ୍ ଅଛି।
ଘରେ ସବୁ ଠିକ ଠାକ? ହଁ।
ଓ ହୁଁ।
ଆଉ ସବୁ କୋଉ କୋଉ କୋଉ ଜାଗା ସବୁ ବୁଲିଲେ?
ଆମେ ଯାଇଥିଲି ଲିଙ୍ଗରାଜ ଯାଇଥିଲି ଓଡିଶାର ମୁଁ କୋଉ କୋଉ ଜାଗା ବହୁତ ଜାଗା ଆଜ୍ଞା ଏଇଥର ବୁଲିଲି।
ହୁଁ।
ଯେମିତି କିି ଆମର ପୁରୀ। ବୁଝିପାରୁଚିନ ତ ପୁରୀ ଆମର କାଳି ଯାଇ ଆଉ ଭୁବନେଶ୍ଵର ଆମର ଅ ଲିଙ୍ଗରାଜ, କୋଣାର୍କ, ଚିଲିକା। ହୁଁ ଆଉ ଯେମିତି କିି ପୁରୀ ବିଚ। ଆଉ ଆମର ରହୁଚି ତା ସହିତ କୁମ୍ବୀର ଯେଉ ସାତପଡ଼ା ପ୍ରକଳ୍ପନ। ଆଉ ଉ ଉମ୍ ସମ୍ବଲପୁର, ବାଲେଶ୍ୱର, ହୀରା କୁଦ୍ ଡ୍ୟମ୍ ଉମ ଅ ଏମିତି ସବୁ ବୁଲିଲି ଆଉ। ଆପଣ କୁଆଡେ କୁଆଡେ ଜାଗା ଯାଇଚନ୍ତି ବୁଲିଆ ପାଇଁ?
ହଁ ଆମେ ଯାଇଛୁ ସେ ଆମର ତ ଆମେ ଢେଙ୍କାନାଳ ଆମ ଆମେ ଆମର ମେନ ଆମର କପିଳାସ ଯାଇଚୁ। ଢେଙ୍କାନାଳ ଆମର ମେନ ଢେଙ୍କାନାଳ ଆମର କପିଳାସ। ସପ୍ତ ଶଯ୍ୟା ସେଠି ଆମର ଉ ବୁଢ଼ୀ ଠାକୁରାଣୀ ଆମର ଏପଟେ। ତେଣ କଙ୍କଡ଼ହାଡ଼ ସାଇଟ ରେ। ଆଉ ଆମ ଦଣ୍ଡାଧର ଆଉ ଟୁ ଡାମ ଆମେ ସବୁ ମୁଁ ବୁଲିଚୁ ବାହାରକୁ ସେ ପୁରୀ ତ ଯାହେଲେ ସବୁ ଛୁଆ ଯାଇଚନ୍ତି। ପୁରୀ ସବୁବେଳେ ଯାଉଚୁ ବର୍ଷକୁ ଦି ତିନି ବର୍ଷ ଥରେ ଭାଗ ପଡ଼ିଲେ ପଇସା ପତ୍ର ହେଲେ ଯାଉଚୁ ଆଉ।
ହୁ ହୁଁ।
ଆଉ ଆଉ ଆଉ ଏତେ ଆଡେ ଆଉ ହବୁ ଯାଇନୁ। ଉଁ।
ଘଟଗାଁ ମା ତାରିଣୀଙ୍କ ବିଷୟରେ।
ହଁ ଘଟଗାଁ ଯାଇଛୁ। ଘଟଗାଁ ଠାକୁରାଣୀ ତ ସେ ସବୁଠୁ ଆମର ଓଡ଼ିଶାର ଓଡ଼ିଶାର ସେ ସର୍ବଶ୍ରେଷ୍ଠ ମା ହେଲେ ଆମର ଘଟଗାଁ।
ସେ ଓଡ଼ିଶାର କେଉଁଝର ଜିଲ୍ଲାରେ ଅବସ୍ଥିତ ଘଟଗାଁ ମାଙ୍କ ତାରିଣୀ ହେଉଚି ରାଜ୍ୟର ଜଣେ ଅତ୍ୟନ୍ତ ପ୍ରସିଦ୍ଧ ଆରାଧ୍ୟ ଦେବୀ। ସେ ଅଧି ଷ୍ଟିତ ଦେବୀ ଭାବରେ ପୂଜା ପାଆନ୍ତି। ଏବଂ ତାଙ୍କ ନିକଟରେ ଭ ଲୋକଙ୍କ ଗଭୀର ବିଶ୍ୱାସ ରହିଚି। କେନ୍ଦୁଝର ସହରରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ତାରେ ଘଟଗାଁ ମା ତାରିଣୀଙ୍କ ପୀଠ ଅବସ୍ଥିତ। ଯାହା କି ଆମର ପ୍ରତିମା କହିବାକୁ ଗଲେ ମାଆଙ୍କ ମୂର୍ତ୍ତି ରେ ଚାରୋଟି ହାତ ରହିଚି। ଦକ୍ଷିଣ ପାଖ ଉପର ହାତ ଖଡ୍ଗ ଏବଂ ବାମ ଉତର ପକ୍ଷ ହାତରେ ଚକ୍ର ଓ ତଳ ହାତରେ ତ୍ରିଶୂଳ ଧରିଚନ୍ତି ମା। ତଳ ଦକ୍ଷିଣ ହାତରେ ଭକ୍ତଙ୍କୁ ଆଶୀର୍ବାଦ ମଧ୍ୟ ପ୍ରଦାନ କରୁଚନ୍ତି। ଭଙ୍ଗିରେ ଖାଲି ରହିଥାଏ। କିନ୍ତୁ ବିଶ୍ୱାସରେ ବିଶେଷ ପୂଜା ମାଙ୍କୁ ପ୍ରତିଦିନ ସତନ୍ତ୍ର ଘଣ୍ଟୁଆ ପୂଜା ଅର୍ପଣ କରିବ। କରାଯାଏ। ଓ ସବୁଦିନ ପାଖାପାଖି ଶହ ଶହ ନଡିଆ ଭାଙ୍ଗାଯିବା ସହ ଏବଂ ମାନସିକ ପୂରଣ। ହେଲେ ନଡ଼ିଆ ଭୋଗ ମଧ୍ୟ ମାଙ୍କ ପାଖରେ କରାଯାଏ। ଆପଣ ଗଲେ ବି କରିପାରିବେ। ଲୋକଙ୍କ କଥା ଅନୁଯାୟୀ ରାଜା। ଗୋବିନ୍ଦ ଭଞ୍ଜ ଙ୍କୁ ପୁରୀରୁ ଘଟଗାଁ ଆଣିବା ବାଟରେ। ମା ତାରିଣୀଙ୍କ କଥା ଦେଇଥିଲେ ଯେ ଯେପର୍ଯ୍ୟନ୍ତ ରାଜା ପଛୁକୁ ଚାହିଁବେ ନାହାନ୍ତି ସେ ପର୍ଯ୍ୟନ୍ତ ସେ ପଛେ ପଛେ ଯିବେ ବୋଲି ଘଟଗାଁ ଜଙ୍ଗଲରେ। ପହଞ୍ଚିବା ପରେ, ରାଜା ପଛକୁ ଚାହିଁ ଦେବାରୁ ମା ସେହିଠାରେ। ପ୍ରଥର ମୂର୍ତ୍ତି ପା ଭାବେ ରୂପାନ୍ତରିତ ହୋଇଯାଇଥିଲେ। ସେଇଠି ପଥର ମୂର୍ତ୍ତି ହେଇକି ମା ତାପରେ ସେଇଠି ରହିଲେ ମା ତାରିଣୀଙ୍କର। ବହୁତ ସେଠି ବି ମାନେ ଲୋକମାନଙ୍କର ବି, ମାନେ ବହୁତ ମାଆଙ୍କ ଉପରେ ବିଶ୍ଵାସ ଅଛି। ଉଁ ଏ କୁହାଯାଏ ଯେ ସେ ପ୍ରଥମ ବନବାହି। ଉଁ କନ୍ଧଙ୍କ ଦ୍ଵାରା ପୂଜା ପାଇ ଆସୁଥିଲେ, ପ୍ରକୃତରେ ମା ଦୁର୍ଗା। ଦଶ ଭୁଜା ଏବଂ ମା ତାରିଣୀ ଚତୁ ରୁ ର୍ଭୁଜା ମା ତାରିଣୀଙ୍କର ଚାରି ହାତରୁ ବାମ ପାଖ ହାତରେ ସେ ଚକ୍ର ଧରିଛନ୍ତି। ଉଁ ସେଇଥିପାଇଁ ସେ ତାଙ୍କୁ ଦଶଭୂଜା ମଧ୍ୟ କୁହାଯାଏ। ଏଇ ହାତରେ ମା ତାରିଣୀଙ୍କ ଭକ୍ତଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତି। କିନ୍ତୁ ତାଙ୍କର ପ୍ରତ୍ୟେକ ମୂର୍ତ୍ତିରେ ଏହି ଏହି ସବୁ ଅସ୍ତ୍ର ନଥାଏ। ଆଉ ପୌର ପୌରାଣିକ କଥା ଅନୁସାରେ, ମା ତାରିଣି ଙ୍କ ମୂର୍ତ୍ତି ଆବିର୍ଭାବ ସମ୍ବନ୍ଧରେ‌। ଏକ କିମ୍ବଦନ୍ତୀ ମଧ୍ୟ ରହିଛି। ଯାହାକି ତ୍ରେତେୟା ଯୁଗର, ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ମାତା ସୀତାଙ୍କର। ବନବାସ ସମୟରେ ଦୃଷ୍ଟ ରାକ୍ଷାସ ରାବଣଙ୍କୁ। ତାଙ୍କୁ ହରଣ କରି ନେଇଯିବା ପରେ, ଲକ୍ଷ୍ମଣ ଶୋକତୁଷ ହୋଇ। ସର୍ବଶକ୍ତିମୟୀ ମା ଦୁର୍ଗାଙ୍କୁ ଆରଧନା କରିଥିଲେ। ପୂଜାରେ ଅ ସନ୍ତୁଷ୍ଟ ହୋଇ ଦେବୀ ଶୂନ୍ୟବାଣୀ କରିଥିଲେ ବତ୍ସ। ମୁଁ ତୁମ ସମ୍ମୁଖରେ ସଙ୍କଟ ହାରିଣୀ ତାରିଣୀ ରୂପେ ଆବିର୍ଭାବ ହେବି। ମାତ୍ର ତୁମେ ଯଦି ମ ତେ ଦେଖିବାକୁ ପ୍ରୟାସ କରିବ, ତେବେ ମୁଁ ପାସାରଣରେ ପରିଣତ ହେବି। ଦେବୀଙ୍କ ଭୟରେ ଭ ଭ ଅଭୟ ବାଣୀ ପାଇ। ଶ୍ରୀରାମ ଓ ଲକ୍ଷ୍ମଣ ପୂଜାର ରେ ଧ୍ୟାନମଗ୍ନ ହେଲେ। ଦେବୀଙ୍କ ଉପସ୍ଥିତି ଅନୁଭବ କରି, ପ୍ରଭୁ ଶ୍ରୀରାମଚନ୍ଦ୍ର ଚରଣ ସ୍ପର୍ଶ କରିବା ଉଦ୍ଦେଶ୍ୟରେ। ମାତାଙ୍କ ପାଦ ସ୍ପର୍ଶ କରିବା ସମୟରେ ଅଜ୍ଞାତରେ ତାଙ୍କର ଚକ୍ଷୁ ଖୋଲି ଯାଇଥିଲା। ଦେବୀଙ୍କ ସ୍ଵ ଚକ୍ଷୁ ଦର୍ଶନ କରିବା ପରେ ଶ୍ରୀ ରାମଚନ୍ଦ୍ର। ଦେବ ସ୍ମତାହାସ୍ୟ ପୂର୍ବକ ସମତ ସଙ୍କଟ ହରଣ କରିଦେଇଥିଲେ। ଓ ବ ଅଭୟ ପ୍ରତିଶ୍ରୁତି ଦେଇ ପୂର୍ବ ସର୍ତ ଅନୁସାରେ। ପାଷାଣରେ ପରିଣତ ହୋଇଯାଇଥିଲେ। ସେଇ ଦିନ ଠାରୁ ଦୁର୍ ଆମ ମା ଦୁର୍ଗା ମା ତାରିଣୀ ନାମରେ। ଏ ସର୍ବଜନିତ ଦାବିତ, ଘଟଗାଁ ରେ ମାଙ୍କ ଆବିର୍ଭାବ ସମ୍ପର୍କରେ। ଉଁ କେନ୍ଦୁଝର ପୁରୀ ଗଜପତି ମହାରାଜଙ୍କର ଅଧିନିଷ୍ଠ ଏକ ବଡ ରାଜ୍ୟରେ ରାଜା ଥିଲେ। ଯୋଉ ଆମର ରାଜାଙ୍କ ବିଷୟରେ ମୁଁ ଆପଣଙ୍କୁ କିଛି କହୁଛି।
ହୁଁ ହୁଁ ହୁଁ ହୁଁ ହୁଁ।
ସେ ରାଜା ଥିଲେ ସେ ଆଦିମ ଅଧିବାସୀ ଥିଲେ କନ୍ଧ ଭୂୟାଁ। ଓ ଜୁଆଙ୍ଗ ଓ ଶବର। କେନ୍ଦୁଝର ଥିଲା, ପାହାଡ ପର୍ବତ ଓ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ହିଂସ୍ର ଜନ୍ତୁଙ୍କ ବିଚରଣ ସ୍ଥଳୀ ଯାତାୟାତ ପାଇଁ ରାସ୍ତାଘଟ ମଧ୍ୟ ନଥିଲା। ରାଜା ଓ ରାଜ କର୍ମିଚାରୀ ମାନେ ଘୋଡା ବା ହାତୀରେ ଯାତାୟାତ କରୁଥିଲେ। ହିଂସ୍ରଜନ୍ତୁଙ୍କ ଭୟରେ ସାଧାରଣ ଲୋକଙ୍କୁ। ଦଳ ବାନ୍ଧି ପାହାଡ ଜଙ୍ଗଲ ରାସ୍ତାରେ ଯିବାକୁ ପଡୁଥିଲା। ପାଞ୍ଚଶହ ବର୍ଷ ପୂର୍ବେ କେନ୍ଦୁଝର ରେ ରାଜା ଥିଲେ ତ୍ରିଲୋଚନନ ଭଞ୍ଜ ତାଙ୍କର ପୁତ୍ରଙ୍କ ନାମ ଗୋବିନ୍ଦ ଭଞ୍ଜ। ଗୋବିନ୍ଦ ଭଞ୍ଜ ଯୌବନ ଅବସ୍ଥାରେ ଉପନୀତ ହେବାରୁ ଉଁ ପୂର୍ବରୁ ଶରୀରର ଚର୍ଚ୍ଚା ଓ ଯୁଦ୍ଧ ବିଧି ଅଶ୍ଵ ଚାଳନ ବିଶେଷ ପାରିଦର୍ଶିକ ହାସଲ କରିଥିଲେ। ପୁରୀରେ ସେତେବେଳେ ଗଜପତି ମହାରାଜ ଥିଲେ ଶ୍ରୀ ପୁରୁଷୋତମ ଦେବ। ଯିଏକି କାଞ୍ଚି ଯୁଦ୍ଧରେ ପ୍ରଥମ ଥର ପରାଜୟ ହେବା ପରେ। ପରାଜୟ ଗ୍ଲାନୀରେ ମର୍ମାହତ ହୋଇ। ମହାରାଜା ପୁରୁଷୋତମ ଦେବ ସବୁଆଡୁ ନିରୁୂପାୟ ହୋଇ। ଜଗତରନାଥ ଜଗନ୍ନାଥଙ୍କ ଶରଣପାବନ ହୋଇଥିଲେ। ଜଗନ୍ନାଥଙ୍କ ସେବକଙ୍କ ଦୁଃଖ ସହି ନ ପାରି ସ୍ୱପ୍ନା ଦେଶ ଦେଲେ ଯେ ତୁ ଆଉ ଥରେ କାଞ୍ଚି ଅଭିଯାନ ଆୟୋଜନ କର ଏଇ ଯୁଦ୍ଧରେ ଆମେ ଦୁଇ ଭାଇ ତୋର ସହାୟତା କରିବୁ କିନ୍ତୁ ମନେ ରଖ କାସନ୍ତା କାଲି ପ୍ରତିବର୍ଷ ବଡ ଦାଣ୍ଡରେ
ସେଇଟା ସବୁ ପଢିଛ ତମେ ସବୁ ସାର ନାଇଁ କି ମୁଁ କହିଲି ତମେ ସାର୍ ସବୁରା ପଢ଼ିକି ସବୁ ମନେ ରଖିଛ ନା କେମିତି କଣ କହୁଛ
ହଁ ଏ ବିଷୟରେ ମୁଁ ଏଇଟା ଗୋଟେ ଆମର ଅଛି ଗଳ୍ପ ଅଛି ଆମର ସେ କାଞ୍ଚିଙ୍କ କେମିତି ସେ ଇଏ କରିଥିଲେ କେମିତି ସେ ଇଏ ଭଞ୍ଜ କେମିତି ତାଙ୍କୁ ସାହାଯ୍ୟ କରିଥିଲେ
ନାଇଁ ଆମେ କଣ ଜାଣିଥିଲୁ କି ଆମେ ଜାଣିଛୁ ଯେ ଘଟଗାଁ ତାରିଣୀଙ୍କର ଜଗନ୍ନାଥଙ୍କ ମନ୍ଦିର ସହିତ ରାଜାଙ୍କ ସହିତ ସମ୍ପର୍କ ଅ ସେ ତେଣୁ ଆମର ଯୋଡିଏ ହେଲା ଗୋଟଏ ହେଲା ମା ହେଲେ କଟଗାରେ ଆଉ ଏଠି ପୁରୀରେ ହେଲେ ଜଗନ୍
ଆଜ୍ଞା ଏଇ ଜିନିଷ ବହୁତ ଲୋକ ଜାଣିନାହାନ୍ତି ସେଇଥିପାଇଁ ତ ଏଇ ଏଇ ଯୋଉ ଆମର ହେଇଛି ଯୋଉ କଥାବାର୍ତ୍ତା କଥୋ ପତନରେ ଲୋକମାନେ କେମିତି ଏ ବିଷୟରେ ସବୁ କିଛି ଜାଣିମେ ଯଉବିଶ ରେ ଜାଣିନାହାନ୍ତି ଆମେ ସେଇ ବିଷୟରେ କଥା ହେବା ଲୋକମାନେ ଯେମିତି କି ଏଇ ବିଷୟରେ ଅବଗତ ରହିବେ ନାଇଁ ଏମିତି ଏମିତି ହୋଇଥିଲା ବୁଝିପାରିଲେ ତ
ହୁଁ
ଏହି ଯୁଦ୍ଧରେ
ନାଇଁ ଲୋକ ଜାଣି ଯାଇ ଲୋକ ଆଜିକାଲି କିଏ କଣ ଜାଣିନେ କହନ ଆଜି ସବୁ ଆଜିକାଲି ସବୁ ଜାଣିଲେଣି ଲୋକ ଜାଣିଲେନି ଲୋକ ଲୋକ କିଏ ଜାଣିନାହାନ୍ତି କୁହ ପୁରୀ ତମେ ଆମେ ଦେଖିଛେ ପୁରୀ ଆଉ ପୁରୀ ଆଉ ଘଟଗାଁ ଆମ ତମେ ଯେଉଁ ଗଲ ଯେଉଁ ସାତ ସତ କୋସିି ଅଭୟହ ହେଟି କଣ ଦେଖିଲା ଯୋଉ କିମ୍ଭୀର ସେଇଟା ଆମେ ଦେଖିଲୁ ସେଇ ଜିନିଷର ଲ କୋଉ ଦେଖନ୍ତିନି ଆ ପୁରୀ ଘଟଣା ତ ଆମର କମ୍ କମନ ଯାଉଛନ୍ତି ଲୋକମାନେ ତେଣୁ ସେ ଯୋଉ ପିକନିକ ଯାଇଥିଲ ସେଇଟା ଆମର ସେଇଠି ଯୋଉ କୁ
କୁ ଅ ଜାଣି ନାହାନ୍ତି
ନାଇଁ ଆମର ସେଇଠି ଯେଉ ଦେଖିଲ କିମ୍ଭୀର ବିଷୟରେ ଆମକୁ କୁହ ସେ ଯୋଉଁ ସାତ କୋଶିଆ ଯାଇଥିଲ। ସେଠୁ କଣ କେ ଏଠୁ ଆମର କୋଉଠୁ କେମିତି ଗଲ। କମ୍ୟୁନିକେସନ୍। ଏ ସବୁ କାଇଲେ ଆମେ
ଶୁଣନ୍ତୁ ସାତକୋଶିଆ ଆଗେ କଣ ଜାଣନ୍ତୁ ସାତକୋଶିଆ କହିବାକୁ ଗଲେ ଆମର ସିଏ ଉଣେଇଶିଶହ ଛଅସ୍ତରୀ ମସିହାରେ ଅଭ୍ୟ ଅଭୟାରଣ୍ୟ ବୋଲି ମାନ୍ୟତା ପାଇଥିଲା। ଅନୁଗୁଳ ନୟାଗଡ଼ କଟକ ଓ ବୌଦ୍ଧ ଜିଲ୍ଲାରେ କିଛି ଅଂଶକୁ ନେଇ ଏହି ଅଭୟାରଣ୍ୟ ଘଟି ଠିତ ହୋଇଛି।
ହୁଁ।
ବୁଝିପାରିଲେ ଆର ବର୍ଗ କେମିତି ପ୍ରାୟତଃ ସାତ ଶହ ପଞ୍ଚାନବେ ହବ। ଆଉ ପରିବେଷ୍ଠିତ ଅଭୟାରଣ୍ୟ ଇଏ ରହିଛି ମହାନଦୀର ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ହଉଛି ଗୋଟେ ଯୋଉ ଗଣ୍ଡ ଅଛି ସାତଟା କୋଷ ଅର୍ଥାତ୍ ବାଇଶ କିଲୋମିଟର ଲ ବା ପୌରାଣିକ କଥା ଅନୁଯାୟୀ ସୁକାନ୍ତ ମହର୍ଷିଙ୍କ ଅନୁରୋଧରୁ ଇନ୍ଦ୍ରଦେବ ଗଙ୍ଗାନଦୀର ପୂର୍ବ ମୁମୁକେ କରିବା ଉଦ୍ଦେଶ୍ୟରେ ପର୍ବତ ଫଟାଇ ଏହି ଗଣ୍ଡ ସୃଷ୍ଟି କରିଥିଲେ। ବୁଝିପାରିଲେ ତ ଏଇଟା ପୁରା ଗୋଟେ ମଝି ଗୋଟେ ପାହାଡର ଗୋଟେ ମଝିରେ ହେଇଛି। ଏଠି ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ହେଉଛି ଯୋଉ କହିଲେ କୁମ୍ଭୀର ଘଡିଆଳ କୁମ୍ଭୀର ଯୋଉ ଅଛି ଘଡିଆଳ କୁମ୍ଭୀର ସି ଏ ମୁଖ୍ୟ ଆକୃଷ କୁମ୍ଭୀର ବ୍ୟତୀତ ମଧ୍ୟ ଏଠାରେ ବାଘ ମଧ୍ୟ ଅଛନ୍ତି ବୁଝିପାରୁଛନ୍ତି ତ
ହଁ।
ହୁଁ କୁମ୍ଭିର ମଧ୍ୟ ଏଠି ବାଘ ଭାଲୁ ଚିତାବାଘ ଆଉ ଗୟଳ ହଁ ଜଙ୍ଗଲ ଗୁଣ୍ଡୁଚି ଜଙ୍ଗଲ ମୂଷା ଆଜ୍ଞା।
ଢେଙ୍କାନାଳରୁ କେତେ କିଲୋମିଟର ହେବ?
ଆଜ୍ଞା ଢେଙ୍କାନାଳରୁ ପ୍ରାୟ ଅ କହିବାକୁ ଗଲେ ଆମର ଶହେ ବାଷଠି କିଲୋମିଟର।
ଢେ଼ଙ୍କାନଳୁରୁ।
ଆଉ ଏଠାରେ ମଧ୍ୟ ଅନ୍ୟାନ୍ୟ ବହୁ ସରିସୃପ ମଧ୍ୟ ଅଛନ୍ତି ଏ ଅମ୍। ଅଭ୍ୟାଥରଣ୍ଯମାନେ ବହୁତ ଓଡିଶାର ଏକ କେନ୍ଦ୍ର ସରକାରଙ୍କ ହସ୍ତ ପ୍ରକଳ୍ପର ଅନ୍ତର୍ଭୁକ୍ତ ମଧ୍ୟ ଏଠି ରହିଛି କିଛି।
ହଉ ହଉ।
ହଉ ଏମିତି ହ ହଉ ଭାଇ ଆଉ
ହଉ ପରେ କଥା ହବା ମୁଁ ଟିକେ ଯାଉଛି।
ହୁଁ। ଏ ଝିଥ ପୁରା ମସ୍ତ ମୋ ଆଡ଼ବୁ।